ହଁ ହ୍ୟାଲୋ।
ହଁ ମ୍ୟାମ କେମିତି ଅଛନ୍ତି।
ମୁଁ ଭଲ ଅଛି ତମର କହିଲ।
ହୁଁ ମୁଁ ବି ଠିକ ଅଛି। ତ ଆମର ଖାଦ୍ୟ ଉପରେ ହିଁ ଟପିକ ଚାଲିଥିଲା ତ ଖା ସେଇ ଉପରେ ଟପିକ୍ ସାରିଦବା। ଆମର ମିଠାରେ କଣ ଆସୁଛି ଆପଣଙ୍କୁ।
ମିଠାରେ
ହୁଁ।
ମିଠାରେ ତ କେତେ ପ୍ରକାର ମିଠା ଅଛି ବା ଘରେ ପ୍ରିପେୟାର ହେବା ମିଠା ଗୁଡାକ ତ ଅଲଗା ଏକା ଆଉ ରସଗୋଲ୍ଲା ଉପରେ କଥା ହେଇଯିବା।
ଆଛା ରସଗୋଲା ବନେଇବା ଜାଣିଛନ୍ତି। ଜାଣିଛନ୍ତି ଆପଣଙ୍କ ଫେଭରାର୍ଇଟ ମିଠା କଣ। କୋଉଟା। ହ୍ୟାଲୋ ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କୁହନ୍ତୁ ଠିକ ଅଛି ମୁଁ ରସଗୋଲ୍ଲା ଉପରେ ହିଁ କଥା ହେଇଯିବି ହେଲା ହଁ ଠିକ ମୋର ଫେଭରାଇଟ ମିଠା ରସଗୋଲା।
ଆଚ୍ଛା। ଠିକ ଅଛି ତାହେଲେ ରସଗୋଲା ଉପରେ ହିଁ କୁହନ୍ତୁ।
ତା ବିଷୟରେ କିଛି ଜାଣିନକି କେମିତି ତିଆରି ହୁଏ କଣ।
ନା ଏଇଟା ମୁ ଜାଣିନି।
ଠିକ ଅଛି ଆଜିକାଲି ତ ସବୁ ରେଡିମେଡ ମିଳୁଛି। ରସୋଗୋଲା କରିବା ରେଡିମେଡ ମିକସି ମିଳି ଯାଉଛି କିନ୍ତୁ ଘରେ ଘରେରେ କରିବା ହଁ ଇନଷ୍ଟାଣ୍ଟ୍ ତ ସବୁ ମିଳୁଛି ଏବେ ଘରେ ଯୋଉଟା କରାହେବ ସେଇଟା ପାଇଁ ତମେ ମନେକର ଫାଷ୍ଟ୍ ଟ୍ରାଇ କରୁଛ ମାନେ ୱାନ୍ ଲିଟର କ୍ଷୀର ନିଅ ହେଲା
ଆଛା।
ୱାନ୍ ଲିଟର କ୍ଷୀର ନେଇକି ସେଇଥିରେ ଟିକେ କ୍ଷୀରକୁ ତମେ ସିଝେଇବ ସିଝେଇକି ଯେତେବେଳ ହବ ସିଝିବ କ୍ଷୀର ଟା ସେ ସମୟରେ ଟିକେ ଦି ଗୋଟେ ଚା ଚାମଚରେ ଚାମଚଟେ ତମେ ଭେନେଗାର ଟା ପକେଇଦବ। ଭେନିଗାର ପକେଇକି ଛାଡିବନି ଭେନିଗାର ପକେଇ ପକେଇକି ଦି ସେକଣ୍ଡ ସେକଣ୍ଡରେ ତମେ ଟିକେ ଚାମଚା ବୁଲେଇବ ସେଥିରେ ହେଲା
ହୁଁ।
ବୁଲେଇଦେଲେ କ୍ଷୀର ଟା ଫାଟିଯିବ। ଫାଟିଗଲେ ସେଇଟା ପାଣି ଅଲଗା ଛେନା ଅଲଗା ହେଇଯିବ।
ଆଚ୍ଛା।
ତାକୁ ଛାଣିଦବ ଛାଣିକି କଣ କରିବ ତମେ ସେଇଟାକୁ ପୁଣି ଭଲ ପାଣିରେ ଟିକେ ଧୋଇଦବ।
ହୁଁ।
କି ଗୋଟେ କନାରେ ମସ୍ଲିମ୍ କପ୍ ରେ ସେଇଟାକୁ ଇଏ ପକେଇ ଦବା ଛେନା ପକେଇକି ଗଣ୍ଠି ପକେଇକି ତାକୁ ଝୁଲେଇକି ରଖିଦବ ଯେମିତିି ତାର କିଛି ପାଣି ଅଂଶ ରହିବନି ସବୁ ଯାଙ୍କ ପାଣି ଅଂଶ ଟା ପଳେଇବ।
ହଁ।
ତାପରେ ସେ ଛେନାକୁ କଣ କରିବ ତମେ ସେ ଛେନାକୁ ଗୋଟେ ପ୍ଲେଟ ରେ ପକେଇକି ମନ୍ଥିବ ହେଲା।
ହଁ।
ମନ୍ଥିଲେ ତାର ଯୋଉ ଦାନା ଦାନା ଥିବ ସେ ସବୁ ଯାକ ପୁରା ମେଲଟ୍ ହେଇଯିବ ସେଇଥିରେ ଗୋଟେ ଚାମଚର ଚାମଚି ତମେ ଟିକେ ଜମା କର୍ଣଫ୍ଲର ଟା ଦବ।
ଆଚ୍ଛା।
ବହୁତ କମ୍ ଏକ ଲିଟର କ୍ଷୀରରେ କେତକ ଛେନା ବାହାରିବ ବା ଶହେ ଗ୍ରାମ ଛେନା ବାହାରିବ କି କଣ କି । ସେଇଥିରେ ଏତିକି ଚାମଚ ଅଧ ଚାମଚ ତମେ କର୍ଣ୍ଣଫର୍ ଦବ କେତେବେଳକୁ ଦବ ପୁରା ଥଣ୍ଡା ହେଇଯାଇଥିବ ପୁରା ମାସ ହେଇକି ସେଟା ପେଷ୍ଟ ପୁରା ମିଶିଯିବ କିଛି ଦାନା ଅଂଶ ରହିବନି ସେତେବେଳକୁ ଦେଇକି ତମେ ମନ୍ଥିବ ପୁରା ତାପରେ ତାର ତ ତିଲିଆ ତିଲିଆ ବାହାରିବ ନା କ୍ଷୀରରେ। ତେଲ ଅଂଶ ରହିବ ତାକୁ ଗୁଳା ଗୁଳା କରିକି ରଖିବ। ହେଲା? ତାପରେ ଚିନି କୁ ତମେ ଗୋଟେ ଗୋଟେ ପାଓ ଚିନି ନେଇକି ତମେ ତାକୁ ସିରା କରିବ ମାନେ ଅଛି ରସଗୋଲା କ୍ଷୀରଟା ପତଳା ରହିବ ଗୋଲାପଜାମୁନ୍ ଶିରାଟା ବହଳିଆ ରହିବ। ଖାଇଛ ତ?
ହଁ। ଖାଇଚି ଖାଇଚି।
ସେ ଶିରାଟାକୁ ପତଳା ପାଣିଆ ଶିରା ରହିବ ଶିରା ଫୁଟିଲା ଏଳକୁ ତାହିଁରେ ଟିକେ ତମେ କେଶର ବା ନହେଲେ ତମର ଗୁଲାପ ଜ ଜଳ ଟିକେ ଦେଇଦବ କେଶର ନ ତ ନଥିବ ଗୁଲାପ ଜଳ ଟିକେ ଦେଇଦବ ଗୋଟେ ବା ଦିଟା ଅଳିଚ ଗୁଣ୍ଡ କରିକି ସେଇଟା ତାରେ ଟିକେ ଦେଇଦବ।
ହଁ କେଶର ତ ଏବେ ସବୁ ହାଇ ରେଟ୍।
ହଁ ସେଇଟା ତ ହଜାର ଟଙ୍କା ଅଛି ସେଇଟା କଣ ଗୋଲାପ ଜଳ ଟା ଦେଇଦିଅ ପାଣି ସିଝିଥିବ ସେତେବେଳକୁ ଏଇ ଗୋଳା ଗୋଳା ଯୋଉ କରିକି ଥିବ ସେ ପାଣି ରେ ପକେଇଦବ ପୁରା ସେଇଟା ସିଝିବ ପୁରା ଯେମିତି ସିଝିବ ଛେନା ହେଇକି ସେଟା ଗୋଲ ଗୋଲ ହେଇକି ଛେନା ହେଇକି ରହିବ ସେଇଟା ଏକ ରସଗୋଲା ଆଉ କଣ। ଗୋଲାପଜାମୁନ ପାଇଁ ସେଇ ମ ଛେନାରେ ତମେ ଟିକେ ମଇଦା ଟିକେ ପକେଇବ ଆଉ ତାକୁ ମନ୍ଥିବ ଗୋଲ ଗୋଲ କରିବ ତାକୁ ଇଏ କରିକି ସେପ୍ କରିକି ତାକୁ ପୁଣି ଭାଜିବ ସେ ଗୋଲାପଜାମୁନ କଲର ହେଲା ପରେ ଶିରା ଟାକୁ ବହଳିଆ କରିକି ତାରେ ଦବ ସେଇଟା ତାର ଶିରା ଟା ଟିକେ ଗାଢା ରହିବ ଆ ଶିରା ଟିକେ ପାଣିଆ ରହିବ ହେଲା ଏୟା ଆଉ କଣ କୁହ ଆମକୁ କଣ ଆସିଛି ମିଠାରେ କହିଲ କାକରା ଆସିଛି ଆରିସା ଆସିଛି କଣ ଆସିଛି।
ପିଠାରେ ମୋତେ କାକେରା ଉଁ ଉଁ ଉଁ ମୁଁ ମୋର ପସନ୍ଦ। ଆଉ ଆଡ଼ିଶାର ଅ ମ ହଁ। କାକରା କେମିତି କରନ୍ତି ସୁଜିକୁ କଣ ମୁଁ ଫାଷ୍ଟ୍ ଜିଲେପି ଉପରେ କହି ଦଉଛି ଦେନ୍ କାକର ଉପରୁ କହିବି।
ଆଁ।
ଜିଲାପି ଉପରେ କହିଦଉଛି ତାପରେ କାକରା ଉପରେ କହିବି ।
ହଁ ଠିକ ଅଛି କୁହ।
ଜିଲେବି କେବେ ଖାଇଛନ୍ତି?
ହଁ ସେଇଟା ତ ମ ଆସେ ବାଜାରରେ ଆସେ ଖାଏ ଯେ ମୁଁ ଘରେ ସେଟା କରେନି କାହିଁକି କହିଲେ ସେଇଟା ଠିକରେ କେବେ ହୁଏ କେବେ ହୁଏନି ପୁରା ପ ଢିଲା ଢିଲା ହେଇକି ହୁଏ ସେଇଟା କଡକ ହୁଏନି ସେଥିପାଇଁ ବୋଲେ ତେବେ ମୁଁ ଆଉ ଲାଇକ୍ କରେନି।
ଫାଷ୍ଟ ମଇଦା ଗୋଟେ କପ ନେଇଯିବେ ତାପରେ କର୍ନଫ୍ଲୋର ଦୁଇ ଚାମଚ ନେଇଯିବେ ଗୋଟେ କପ ରେ ଦୁଇ ଚାମଚ କର୍ନଫ୍ଲୋର ନେଇଯିବେ ତାପରେ ଦହି ଗୋଟେ କି ଦି ତ ପକେଇବେ। କିନ୍ତୁ ବେ ବେକିଙ୍ଗ ସୋଡ଼ା ସେଟା ଟିକଏ ଫୁଲିବା ଲାଗି ବେକିଙ୍ଗ ସୋଡ଼ା ଟିକେ ପକାଇବେ।
ହୁଁ।
ଦେଖିକିରି ତାର ମାନେ ପେଷ୍ଟ ଦେଖି ଖିରି ପାଣିଟା ଟିକେ ଦେବେ ଆଉ ତାପରେ ଅ- କଣ ଯେ ଆମର ଯୋଉ ଅ ତାର ଚିନିର ଇଏଟା ହବ
ସିରା
ହଁ। ଚିନି ସିରାଟା ହବ। ସେଥିରେ ଚିନି ଗୋଟେ କପ୍ କୁ ପକେଇବେ। ତାପରେ ପାଣି ଦି କପ୍ ପକ୍ କେବେ? ତାପରେ ଇଲେଇଚି ଦାନାକୁ ଭଲରେ ବା ଭାଜିକିରି କୁଟିଲେ ବି ହବ ନାହିଁ ଯଦି ସେମିତି କୁଟିକି ପକାଇ ଦେଉଛନ୍ତି। ତାପରେ ଲେମ୍ବୁ ରସ ଟିକେ ପକେଇବେ। ତା ପରେ ଆମର ଯଉଁ ବ୍ୟାଟର ତିଆରି ହୋଇଥିବ ହଁ ଆମର ମଇଦା କର୍ଣ୍ଣଫ୍ଲୋର୍ ଦହି ମିସେଇକିରି ସେଥିରେ ସ୍ମୁଦ୍ ବ୍ୟାଟର ଟା ଟିକେ ବନେଇବେ ଆଠ ଦଶ ଘଣ୍ଟା କାଢ଼ି ରଖ ତାପରେ ଯୋଉ ଆମର ସେଇ ଶିରା ଟା ବନେଇବ କଢେଇ ରେ ଚିନି ଆଉ ପାଣି ଦେଇକିରି ଗରମ ପାଣି ନେଇକିରି ଆଉ ଅଳେଇଚ ଲେମ୍ବୁ ରଶକୁ ତାର ତ ମାନେ ଯୋଉ ଏଠାର ଟିକେ ବେଶୀ ବି ପାଣି ପକାଇ ଦେଲେ ପାଣିଆ ହେଇଯାଏ ।ଆଉ ତାର ଇଏ ଆସେନି ନା। ମିଠାଳିଆ ଅଂଶଟା ତ ସେଥିରେ ବେଟର ଟାକୁ ଆମେ ଅଲଗା କାଢ଼ି ରଖିବା ।ମାନେ ତେଲ ଗଡ଼େଇରେ ତେଲ ଅଧିକ ବି ଗରମ ହେଇନଥିବ ସାମାନ୍ ଏମତି ଗୋଟେ ଦରକାର ତାପରେ ସେ ବେଟର କୁ ଆମର ଗୋଟେ କାଡ଼ି ଜରିରେ ହେଉ କି ଏବେ ତ ଏଥର ଛାଞ୍ଚ ମିଳିଗଲାଣି ସବୁ ପାଇଁ ତ ସେଥିରେ ଗୋଟେ ଜରି ରେ ହଉ କି ସାଇଜ ରେ ଏମତି ଗୋଲ୍ କରିକି ପକେଇବା ।ତାପରେ ଟିକେ ହେଇସାରିଲା ପରେ ଆମେ ଚାମଚରେ କାଢ଼ି ଆଣିବା। ତାକୁ ଆଣିକି ସାଙ୍ଗେ ସାଙ୍ଗେ ବାହାର ସେମିତି ଆମେ ଥୋଇବାନି ।ତାକୁ କାଢ଼ିକି ଆଣିକି ସେମତି ଆମେ ଚିନିଶିରାରେ ପାକେଇଦବା। ତାର ଗୋଟେ ଦଶ ପନ୍ଦର ମିନିଟ ପରେ ଆମେ ଖାଇଲେ ଟେଷ୍ଟ ଲାଗେ ଆଉ।
ହୁଁ ହଁ ଦେଖିବା ଟ୍ରାଏ କରିବା ଥରେ। ଗୋଟେ କପ୍ ତମେ ଇଏ ମଇଦା ଓ ଦି ଚାମଚ କର୍ନଫ୍ଲୋର ପଡ଼ିବ ଦୁଇ କପ୍ ଦହି କହିଲନିକି । ଏଇ କ୍ୱାଣ୍ଟିଟି ଟା ଆ ପୁରା ପରଫେକ୍ଟ ଥିଲେ ଯାଇକି ମାପଟା ସମାନ ଥିଲେ ଜିନିଷଟା କଲେ ଟିକେ ଭଲ ହୁଏ ।ମାପ ଏପଟେ ସେପଟେ ହେଇଗଲେ ଖରାପ ହେଇଯାଏ।
ମା ଆଜି କାଲି ଫାର୍ଷ୍ଟ ଓଲଟା ମାନେ ସ ସବୁ ଜିନିଷ ଏକାହାଳିଆ ତ ପକେଇ ପାରିବାନି। କାରଣ ଆମେ ଗୋଟେ କପ୍ ମଇଦାକୁ ଗୋଟେ କପ୍ କଣ୍ଫ୍ଲୋର ପକାଇଦେଲେ ତ ହେଇଯିବନି। ସବୁ ଜିନିଷ ମାପିକିି ପ କଲେ ଠିକ ହୁଏ ସେ ଜିନି ନାହିଁ ଯଦି ଟିକେ ପର୍ସାପଟ ହୁଏ ଆମେ ବି ଯଦି ଗୋଟେ ତରକାରୀରେ ଲୁଣ ଟିକେ ମାପିକି ନ ଦ ଯଦି ଲୁଣ ଅଧିକ ହେଇଗଲା। ତାହେଲେ ଲୁଣି ହେଇଯାଇ ତ ସେଟା ଖା ଖାଇବା ଭଲ ଲାଗେନ। ଆଉ ଯଦି ଅଲୁଣା ଥାଏ। ତା ହେେଲେ ତ ଆଡ଼ଜଷ୍ଟ କରି ଲୁଣ ପକାଇକିରି ଖାଇପାରିବା। ସେଥିଲାଗି ସବୁ ଜିନିଷରେ କଣ ସିନସି ଦରକାର ହୁଏ।
ହଁ
ଆଉ ବାକି ରହିଲା କାକରା ପିଠା କଥା କାକରା ପିଠା କଥା ଫାଷ୍ଟ ସୁ ଚିଟରେ ସୁଜି ଚିନି ପାଣି ଘିଅ ଦେଇକି ତାକୁ ଗୋଟେ ଯନ୍ତଣୀ ଟାଇପର କରାହୁଏ। ସେଇ ଯନ୍ତ୍ରଣୀକୁ ପୁଣି ବାହାରେ। କାଢ଼ିକରି ଗୋଟେ ବଡ଼ ପ୍ଲେଟ୍ କୁ ଆଉ ଥଣ୍ଡାକରା ହୁଏ ସେଇଟା। କି ମେଦା ହୁଏ ନା ସେଥିପାଇଁ ତାର ଗୋଲ ସେପ୍ ଆସିବା ପାଇଁକି। ତାକୁ କାଢ଼ିକିରି ଅଲଗା ରଖାହୁଏ। ତାପରେ ଆଉ ଗୋଟେ କରେଇ ବସିକରି ଆମର ଯେଉଁ ନଡ଼ିଆ କୋରା ହୋଇଇଥିବ ସେଇ ନଡ଼ିଆକୁ ଗୁଡ଼ ହେଉ କି ଚିନି ହଉ ଯାହା ବିି ପକେଇ ଚାଲିବ ନଡ଼ିଆ ଗୋଟେ କପ୍। ନଡ଼ିଆ କୋରା ଗୋଟେ କପରେ ଆମର ଦୁଇ କପ୍ ଗୁଡ଼ ପକାଇବା ତାପରେ ଇଲେଇଚି ଗୁଣ୍ଡ ଗୋଲମରିଚ ଗୁଣ୍ଡ।
ହଁ ହ୍ୟାଲୋ
ହଁ ହ୍ୟାଲୋ
ହଁ କୁହ।
ତ ଇଲେଇଚି ଗୁଣ୍ଡ ଗଲମରିଚ ଗୁଣ୍ଡ ପକେଇକିରି ଆମେ ଭାଜି ପାରିବା। ଘି ଘିଅ ଆମେ ଘିଅ ପକେଇ ଭାଜିଲେ ବି ହେବ ତେଲ ପକେ ଏଇ ବାଲ ହେବ ତାପରେ।
ହେଲା କାକରା ଗୋଟେ କହିଲ ଜିଲେବି କହିଲା ନାଇଁ କି।
ହଁ ତ ସେ ଯନ୍ତୁଣୀ ଯୋଉ ଆମର। ଥିବ ଯେଉ ଯନ୍ତୁଣୀ ଥଣ୍ଡା କରାହେଇଥିବ। ସେଇ ଯନ୍ତୁଣୀଙ୍କୁ ପାଣି ହଉ। କି ତେଲ ହାତ ହେଇକରି କି ପାଣି ହାତ। ବୁଡେଇକିରି ଆମେ ତାକୁ ଭଲ ଟିକେ। ଚକୁଡ଼ିବା କାରଣ ସିଏ ଗୋଲ ହେବାର ସେଭ୍ ଆସିବ। ନାଇଁ ଯଦି ଆମେ। ଚକୁଡିବା ତାହେଲେ ସେ। ସେଟା କଣ ହବ ଯେ ଆମେ ଯେତେବେଳେ। ତେଲରେ ପକେଇକ ମାନେ ଛାଣିବା ସେଥିରେ ସେ ସେଇଟା ଭାଙ୍ଗିଯାଏ। ତ ଆମ ନଡ଼ିଆ ଯା କଣ ସେ ତେଲରେ ହିଁ ଲାଗିଯାଏ ତ ସେ ମାନେ ପୋଡିଗଲେ ସେ ନଡିଆ ଯାଗ ତ ଭଲ ଲାଗିବ ନା ଆଉ ଯୋଉ ଆମେ। ପକେଇବା ପିଠା।
ହଁ ସ ହଁ ସତବେ
ତ ସେଇଟାକୁ ଟିକେ। ମେଦିକିରି ଆମେ ସେପ୍ ଦେଇକରି ଗୋଲ୍ଡ଼ କରିକରି। ସେ ମଝିରୁରୁ ଗୋଟେ କଣା। ଗୋଲ ସେଏପର ଛୋଟ ଗୋଲ୍ କରାହୁଏ। ବଡ଼ ଗୋଲ୍ ବି ସେଇ ଭିତରେ ନଡିଆ ପୁର ଦି ହଏ। ତା ପରେ। ଆମେ ଯେମିତି ସେ ସେପ୍ ଦେଇପାରିବା। ଚାରି କଣିଆ ଦେଲେ ହେବ। ଗୋଲ୍ ଦେଲେ ହେବ ହବ ଆଉ ଗୁଲଗୁଲା ସେଭ୍ ବି କଲେ ହବ। ଯାହାବି।
ହୁଁ ହଁ ହଁ। ହଉ ସେଠ ଏବେ। ହୁଁ।
ହ୍ୟାଲୋ ହଁ ଆଉ କଣ ଆସ ଆପଣଙ୍କୁ।
ଆସେ ସେ ହାଲୁଆ ଆସେ ଗାଜର ହାଲୁଆ ଆସେ। ଗାଜରଟାକୁ ଆଣିଦବ ସେଟା ଧୋଇକି କରିକି ପୁରା ଗାଜରଟା ରହିବ ଯେମିତି ନଡିଆ କୋରା ହଉଛି ସମିତି ଗାଜର କୋରା ହାଇକି ହେଇକି ରହିବ ।ଆଉ କେଜି ଗାଜରରେ ତମେ ହାଫ୍ ଲିଟର କ୍ଷୀର ପକେଇବ ହେଲା। ଆଗେ ଘିଅ ଟିକେ ଦେଇକି ଗାଜର ଟାକୁ ଭାଜିଦବ। ଭାଜି ସାରିଲା ପରେିଅ କ୍ଷୀରକୁ ଟିକେ ବହଳିଆ କରିଦବ।ଗାଢା କ୍ଷୀର କରିକି ସେଥିରେ ଦେଇଦବା ଆଉ ଚିନି ଅଂଶ ଟା ଦେଇଦବା ଅଳିଚ ଗୁଣ୍ଡ ଦେଇଦ ଆଉ ଡ୍ରାଇ ଫ୍ରୁଟୁ ଟିକେ ଭାଜିକି ତେଲରେ ଘିଅରେ ଭାଜିକି ସେଇଟା ଦେଇଦ ହଉ ହଲୁଆ ଟା ହଲୁଆ ଅଂଷରେ ତିଆରି କରିକି ବାହାର କରିଆଉ।
ଆଚ୍ଛା ମୁଁ ଏବେ ତ ଟାଇମ ହେଲାଣି ମୁଁ ନେକ୍ସଟ କଲ୍ ଆପଣଙ୍କୁ ପୁଣି କରିବି। ତ କହିଦେବେ ଭ ରେଡି କହିଦେବ ଆଉ ।
ହଁ ଠିକ ଅଛି ।